ହଁ କୁହ କଣ କରୁଚ?
ହଁ ବସିଛି ଆପଣ କଣ କରୂଚନ୍ତି?
ହୁଁ ମୁଁ ବି ବସିଚି ଖାଇ ସାରିଲଣି?
ହଁ ଖାଇ ସାରିଲେଣି ଆପଣ ଖାଇସାରିଲେଣି?
ହଁ ତ ଆମେ ଆମ ଟପିକ୍ ଉପରେ କଥା ହେବା ତ ଆମ ଟପିକ୍ ଥିଲା ଦୈନନ୍ଦିନ ଜୀବନ। ତ ଦୈନନ୍ଦିନ ଜୀବନରେ ତମେ କଣ କର ଫାଷ୍ଟ ଆମେ ତ ମାନେ ସମସ୍ତେ ଦୈନନ୍ଦିନ ଜୀବନରେ ଆମେ ସମସ୍ତେ ତ ସେମ୍ କାମ କରେ ଯେମିତିକି ସକାଳୁ ଉଠିକି ମାନେ ଭଗବାନଙ୍କୁ। କୁ ନମସ୍କାର କରିକି ଦେନ୍ ଆମର ଯାହା ନିତ୍ୟକ୍ରମ ଥିବା ବ୍ରସ୍ କରିବା। ଦେନ ଆମର। ଲାଟି୍ରନ୍ ଯିବା ଏଗୁଡ଼ା ସବୁ ତମର ଦୈନନ୍ଦିନ ଜୀବନ ଥାଏ ବାକି ଅଲଗା କଣ କର ତମେ। ମାନେ ଯେମିତିକି ବାହାରକୁ ବୁଲିବାକୁ ଯାଅ ସେଗୁଡ଼ାକ ଗୋଟେ। ଆଉ ବାକି ଜଆ ପାଠପଢ଼ା ଏମିତି ହେଇଛି। ତ ତୁମେ ଦୈନନ୍ଦିନ ଜୀବନରେ ତୁମେ ତୁମେ ତୁମର ପାଠପଢ଼ାକୁ କେତେ ସମୟ ଧ୍ୟାନ ଦିଅ।
ମୁଁ ତ ଏତିବି ଦିିନି ମାତ୍ର ତିନି ଘଣ୍ଟା ବାସ ଏତିକି। ଆପଣ
ବାକି ତମେ କଣ କର ମାନେ ଘରେ କାମତମର ଦୈନନ୍ଦିନ ଜୀବନ ତମେ ଡେଲି କଣ କର। ଯେହେତୁ ଏବେ ଖରା ଛୁଟି ଚାଲିଛି ନା ତ କଣ? କରର।
ଆଛା। ଦୈନନ୍ଦିନ ଜୀବନରେ ତ ଆମେ ପ୍ରତିଦିନ କାମ କରୁଛେ। ସକାଳେ ଉଠିଯାଏ ମୁଁ ଶୀଘ୍ର ଟିକେ ମାନେ ମାନେ କେତେ ଛଅଟା। ଏଇ ଟାଇମ ରେ ଉଠେ ଯାଇ ତାପରେ ଟିକେ ବସେ। ତାପରେ ମୁଁ ମୋର ମାନେ ସବୁ। ଫ୍ରେଶ ହେଇକି ଆସେ ଲାଟିନ ଯାଇକି ତାପରେ ଆସିକିରି ମୁଁ ସକାଳେ ଯେହେତୁ ମୋର କୋଚିଂ କରେ ତ ମୁଁ। ସକାଳୁ ଉଠି ଯୋଉ ମାନେ ଫ୍ରେଶସ୍ ହେଇକି ଆସିଲା। ଟିକେ ମାନେ ବିସ୍କଟ ହଉ କି କିଛି ବି ହଉ ଖାଇଦିଏ। ତାପରେ ମୁଁ କୋଚିଂ ପାଇଁ ବାହାରି ପଡ଼େ ତାପରେ କୋଚିଂ ମୋର ସାଢ଼େ ଆଠଟା ତିରିଶି ରେ। ତାପରେ କୋଚିଂ ସରିଲା ପରେ ମୁଁ ପୁଣି ଗାଧେଇକିରି ମୁଁ ତ ଖାଦ୍ୟ ଖାଇକିରି ଟିକେ ଫୋନ୍ ଦେଖେ, ତାପରେ ମୁଁ ଖରାବେଳେ ଶୋଇପଡ଼େ। ତାପରେ ଏବେ ମୁଁ ଆଉଥରେ କୋଚିଂ କରେ ତିନିଟାରେ।
ହୁଁ ଯେହେତୁ ଆମର ଗାଁ ଗୁଡାକ ତ ଦିଟାଇମ ମାନେ କୋଚିଂରେ
ହଁ ତାପରେ ସନ୍ଧ୍ୟା ଟାଇମରେ ଟିକେ ଝାଡ଼ୁ କରେ। ଘର ଦ୍ୱାର ତାପରେ ପୁଣି ମୋର କୋଚିଂ ଷ୍ଟାର୍ଟ ହୋଇଯାଏ ଖାଇକିରି ମୁଁ ଶୋଇପଡେ। କୋଚିଂ ସାର, ଆପଣ କଣ କରନ୍ତି?
ମୋର ତ ଦୈନନ୍ଦିନ ଜୀବନ ଉପରେ କହିବାକୁ ଗଲେ- ମୁଁ ତ ଯେହେତୁ ରାତିରେ ପାଠ ପଢ଼େ। ସକାଳୁ ଉଠିଲା ସମୟର ସାତଟା ଆଠଟା, ତ ସେଇ ଟାଇମ ରେ ଉଠିକିରି କି ଲାଟ୍ରିନ୍ ବାଥରୁମ୍ ଯାହା ବି ବର୍ଷ ଫର୍ସ ଯାହାବି ଥିବ ସେଗୁଡାକ କରେ, ଦେନ ଏମିତି କିଛି ଯଦି କାମ ଥିବ, ମାନେ ଅର୍ଜଣ୍ଟ ସେମିତି କଣ ଥିବ ତାହେଲେ କାମ କରେ, ନାହିଁ ଯଦି ଏମିତି ଫୋନ ଟିକେ ଦେଖେ, ତାପରେ ଗାଧେଇବା। ତାପରେ ଯାହାବି ଘରେ ବନେଇଥିବ ମମି, ଯାହାବି ରୋଷେଇ ହୋଇଥିବ, ଦେନ ଖାଇବା। ତାପରେ ସେମିତି କିଛି ନାହିଁ ଯେହେତୁ ମୋର, ତୁ କାମ ହିଁ କରେ, ନାହିଁ ଯଦି ଏମିତି ଖାଇକିରି ଶୋଇପଡ଼େ ତେଣୁଧ ସନ୍ଧ୍ୟାରେ ଉଠିଲେ, ଛାତକୁ ଟିକି ଯାଏ ମାନ ବୁଲାବୁଲି କରେ, ମାନେ ଫ୍ରେଶ୍ ଲାଗେ ସନ୍ଧ୍ୟା ଟାଇମ୍ ଯେହେତୁ। ପବନ ବି ହଉଥାଏ, ଫ୍ରେଶ ଲାଗେ ଛାତ ଉପରେ, ମୁଁ ଟିକେ ଏପଟ ସେପଟ ହୁଏ। ଦେନ୍ ସାଙ୍ଗମାନଙ୍କ ସହ କଥା କଥାବାର୍ତ୍ତା ଏମିତି ଆମର ମାଉସୀମାନଙ୍କ ସହ ଯେତେବେଳେ ଯେଉଁ ଟାଇମରେ କଲ୍ କରନ୍ତି ସେ ଟାଇମ ରେ କଥାବାର୍ତ୍ତା, ବାକି ସେମତି କିଛିନାଇଁ।
ଆଛା।
ତ ତମେ ଦ ତମ ଦୈନଦିନ ଜୀବନ ଉପରେ ତମେ କିଛି ଗୋଲ ରଖିଚ। କି ଆମେ ଆଘୁକୁ ଯାଇଁକି ଏଇଟା କରିବୁ କି
ହଁ ଗୋଲ୍ ତ ଅଛି ସେଇଟା ମାନେ ସେଟା ଗୋଟେ ଡ୍ରିମ୍ ଭାବରେ ଅଛି ମାନେ ହାଇଡେନ୍ ହେଇକି ତ ଡ୍ରିମ୍ ତ କାଆକୁ ଆମେ ସେୟାର୍ କରିପାରିବାନି ନା। ଆଉ ବାକି ରହିଲା ଅଛି ଗୋଲ୍ ବି ଅଛି ବହୁତ୍। ଗୋଲ୍ ଅଛି ଦେଖିବା ଟ୍ରାଏ କରିବା କଣ ହଉଚି। ଆପଣ
ମାନେ ଜଣ ଜୀବନ ଏମିତି କିଛି ନାହିଁ ଯେ ଆମେ ଗୋଲ୍ କିଛି ରଖିବାନି ମାନେ ଜଣେ ଜଣେ ଥାଉଚନ୍ତି ଯେ ଆମର ପାଠପଢା ସରିଗଲା ପରେ ଆମେ ମ୍ୟାରେଜ୍ କରିବୁ ଏମିତି କିଛି ନାଇଁ। କିଛି ତ ଝିଅ ମାନେ ଅଲଗା ଝିଅମାନେ ଥାଆନ୍ତି ସେମାନଙ୍କ ଭିତରେ ତ କିଛି ଗୋଲ୍ ଥାଏ ଯେ ଆମେ ବଡ଼ ହେଲା ପରେ ଆମେ ଆମ ପାଠ ସାରିଲା ପରେ ଏଇ ଜବ୍ କରିବୁ ସେଇ ଜବ୍ କରିବୁ ସେମିତି କିଛି ତ ଥାଏ।
ହୁଁ
କି କମ୍ପାନୀ ରହିବୁ କି କିଛି ବି?
ହଁ।
ଏମିତି ମାନେ ଆଜିକାଲି ଏମିତି କିଛି ନାହିଁ ଯେ କୋଉ ଝିଅ ପିଲା ହଉ କି କୋଉ ପୁଅ ପିଲା ହଉ ଖାଲିରେ ଏମିତି ବସଚନ୍ତି ଛୋଟ ଛୋଟ କମ୍ପାନୀକୁ ବି ଯାଇକିରି ପିଲାମାନେ ପଇସା କମାଇଥାନ୍ତି। ଆଉ ଯୋଉମାନେ କିଛି ଭାବିନଥାନ୍ତି ଯେ ଆମେ ଏଇଟା କରିବୁ ସେଇଟା କରିବୁ ଦେନ୍ ତାଙ୍କ ଦ୍ଵାରା କିଛି ହେଇପାରିବନି। ତ ଆମେ ଯାହା ଆମ ସ୍ୱପ୍ନ ଦେଖିବି ତ ଆମେ ଆମ ସ୍ୱପ୍ନ ପଛରେ ହିଁ ଦୌଡ଼ିବା। ଯୋଉମାନେ ଭାବିନଥାନ୍ତି କିଛି ସେମାନଙ୍କ କିଛି ହୁଏନି ଆଉ।
ହଁ।
ଆଉ କେତେଜଣ ଘରେ ବି ମାନେ ତାଙ୍କ ସ୍ୱପ୍ନ ଥାଇକିରି ଗୋଲ୍ ଥାଇକିରି ବି ତାଙ୍କ ଫ୍ୟାମିଲି ଲୋକ ତାଙ୍କୁ ସପୋର୍ଟ ନ କରିକିରି ମ୍ୟାରେଜ୍ କରିଦିଅନ୍ତି ଏମିତି ହଁ ତ ମୁଁ କହିବା ଅର୍ଥ ଯାଆର ସ୍ୱପ୍ନ ପୂରଣ କରୁଛନ୍ତି ଭା ତ ମାନେ ସେମାନେ କରିବା ଦରକାର୍।
ହୁଁ ମୁଁ ବି ଚାହେଁ ବଟ୍ ସେଇଟା ତ ଗାଁ ଗହଳିରେ ଇମ୍ପପସିବଲ୍। ନା ମାନେ ଜଣେ ଜଣଙ୍କୁ ଦେଖିକିରି ମାନେ ଜଣେ ଯଦି ଜଣଙ୍କର ମ୍ୟାରେଜ୍ କଲା ମାନେ ଝିଅ ମାନଙ୍କୁ ତ ବେଶୀ ଟାଇମ ବି ରଖନ୍ତିନି ପୁଅ ମାନଙ୍କୁ ତ ରଖି ଦିଅନ୍ତି କିନ୍ତୁ ଝିଅ ମାନଙ୍କୁ ରଖନ୍ତିନି।
ପୁଅ ମାନେ ମାନେ ଝିଅ ଅପେକ୍ଷା ପୁଅ ମାନଙ୍କୁ ଅଧିକ ଏଜ୍ ହେଇଥିବ ନାଇଁ ଝିଅ ଅପେକ୍ଷ ପୁଅ ମାନଙ୍କୁ ଅଧିକ ଏଜ୍ ହେଇଥାଏ କିନ୍ତୁ ଗୋଟେ ଝିଅକୁ ମ୍ୟାରେଜ୍ କରିବାକୁ ତାଙ୍କର ମୁଣ୍ଡ ବଥେଇ ଥାଏ। ସେଥିପାଇଁ ତାଙ୍କୁ ଜଲ୍ଦି ଶିଘ୍ର ମ୍ୟାରେଜ୍ କରିଦିଅନ୍ତି।
ଆମର ଲେଖା ହେଇଛି ନା ଯେ ଆମର ଝିଅ ମାନେ ମୁଣ୍ଡର ବୋଝ ବୋଲି ବାପା ମାର। ସେଇଟା ହିଁ ମୁଁ ସେମାନେ ପ୍ରମାଣିତ କରିଦିଅନ୍ତି କହିବାକୁ ଗଲେ ଆଉ।
ହୁଁ
କହିଁକି ବାପା ମା ମାନେ ଯଦି ଯା ଯା ମାନେ ଚାହିଁବେ ଯେ ଆମ ଝିଅ ବଡ଼ ହେଇ କିରି ଏମିତି କରୁ ସେମିତି କରୁ ତ ଦେନ୍ ତାଙ୍କ ଝିଅମାନ କରିପାରିବେ ଆଉ ଯୋଉମାନେ ପାଠ ପଢ଼ିକି କଁ କରିବ? ହଁ ଯେତେଏଳେ ହେଲେ ତ ଚୁଲିକୁ ଯିବ କି ଆମର ଶାଶୁ ଘର ଯିବ କି ରୋଷେଇବାସ କରିବ ଏମିତି ହିଁ କିଛୁ ହୋଇ ପାରେନି।
ହୁଁ ଆଉ କଣ ସବୁ କରିବାକୁ ଆପଣଙ୍କୁ ଭଲ ଲାଗେ?
ଆଉ ଦୈନନ୍ଦିନ ଜୀବନ ରେ ତ ଏମିତି ମାଆଙ୍କର କେବେ ଏବେ ଦେହ ଖରାପ ଥିଲେ। ରୋଷେଇବାସ ଚାଲେ। ହଁ କୁହ?
ଦୈନନ୍ଦିନ ଜୀବନରେ କୁଆଡେ ବୁଲିବାକୁ ଯାଇଛନ୍ତି କେବେ କେବେ?
ହୁଁ ବୁଲିବାକୁ ତ ଫ୍ୟାମିଲି ସହ ବି ଯାଏ। ଫ୍ରେଣ୍ଡ ମାନଙ୍କ ସହ ଫିଷ୍ଟ୍ ଫିଷ୍ଟ ମଜାମସ୍ତି ମଣିଷ ଜୀବନ ଯେହେତୁ ଗୋଟେ ଥର ପାଇଚ ତ ସାଙ୍ଗମାନାନଙ୍କ ସହ ହଉ କି ଫ୍ୟାମିଲି ସହ ହଉ ଟାଇମ ସ୍ପେଣ୍ଡ କରିବା। ଆଉ ସେଇ ଟାଇମ ସ୍ପେଣ୍ଡକୁ ମନେ ରଖିକି ଖୁସି ହେବା। ସେଇଟା ଗୋଟେ ଅଲଗା ତାର ଖୁସିରେ।
ହଁ।
ତ ଜୀବନରେ ଏଇ ଛୋଟ ଛୋଟ ଖୁସି ତ ପାଇବା ଦରକାର।
ହଁ। ଆଉ ମାନେ ଏବେ ତ ଯୋଉ ଖରା ହଉଛି କହିବନି ମାନେ ଖରା ଟାଇମ ଦିନଟେ।
ଏଇ ମାନେ ଏଇ ଖରା ସିଜନ ଦୈନନ୍ଦିନ ଜୀବନ ତ ପୁରା ଚେଞ୍ଜ ହଉଛି। ସଖାଳୁ ଉଠିଲେ ଯେହେତୁ ସକାଳୁ ଉଠୁ ଉଠୁ ଖରା ପଡ଼ିଯାଏ। ତ ସଖାଳୁ ବି ଲୋକମାନେ ପଖାଳ। ଜଳଖିଆ କିଏ ଖାଆନ୍ତିନି। ପଖାଳ ଖରାବେଳେ ପଖାଳ କିଏ ରାତିରେ ବି ଆଜିକାଲି ପଖାଳ ଖାଉଛ
ହୁଁ।
ମତେ ପଖାଳ ଯେତିକି ଭଲ ନାହିଁ ତା ତୋରଣୀ। ମୋତେ ପଖାଳ ଯେତିକି ଭଲନାହିଁ ତା ତୋରଣୀ ସେତିକି ଭଲ। ସେମାନେ ସେ ଥଣ୍ଡାରେ ମୁଁ ମୁଁ କଣ କରେ ମୁଁ କଣ କରେ ଯେବେ ଯେବେ ଘରେ ପଖାଳ କରନ୍ତି ସେଇଥିରୁ ତୋରାଣୀ କାଢ଼ିକିରି ମାନେ ଅଲଗା ଗୋଟେ ତୋରାଣି କାଢ଼ିଦେବି ଦେନ୍ ଦହି ଥାଏ। ବାବା ଭାଇ ସେମିତି ପଖାଳ ଖାଉଛନ୍ତି ଅଧିକାଂଶ ବାହାରେ ବୁଲୁଛନ୍ତି।
ହଁ।
ତ ସେଇ ଟାଇମରେ ମୁଁ ଦହି ଟିକେ ଆଉ କଖାଳେ ଥିବା ପାଣି ତୋରାଣି ଯାହା ସେଗୁଡ଼ାକ ପକେଇକିରି କଞ୍ଚା ଲଙ୍କା ଲୁଣ ପକେଇକରି ଗ୍ରାଇଣ୍ଡର୍ କରି ତାକୁ ପି ଦିଏ ବଢ଼ିଆ ଲାଗେ। ବରଫ ହଉ ବରଫ ପକାଏ।
ମତେ ବି ଭଲ ଲାଗେ ସେମିତି। ମୁଁ ତ ପ୍ରାୟ ଟାଇମ ଯେତେବେଳେ ମୁଁ ବାହାରେ ରହୁଥିଲି। ମାନେ ଖରା ସେତେବେଳକୁ ଷ୍ଟାର୍ଟିଂ ହେଇଯାଇଥିଲା ନା ସେତେବେଳେ ମାନେ ଆମର ସେଇ ମାନେ ଗଳି ପାଖି ଗୋଟେ ଦୋକାନ ଥିଲା। ସେଠୁ ମୁଁ ମାନେ ଦଶ ଟଙ୍କା ପାଉଚ୍ ବାଲା ଯୋଉ ଦହି ମିଳୁଛି ମୁଁ ନିଜେ ଆଣେ ହଁ। ପଖାଳ ଯୋଉ ତୋରାଣି ଯା ଥାଏ ସେଇଥିରେ ପକେଇଦିଏ ମାନେ ଖଜରେ ଆସିକି ପିଇଦିଏ। ମୋତେ ବହୁତ ଶାନ୍ତି ଲାଗେ ତାପରେ ମଝିଚ ଗୋଟେ ମନ୍ଥି ଥାଏ ଲୁଣ
ଯେହେତୁ ଖଟା ମିଠା ମାନେ ଖଟା ଟିକେ ଲାଗିବା ଖଟା ଆଉ ରାଗ ଲାଗିବା ପାଇଁ ମଚା ଲାଗାଟା ମଧ୍ୟ ଠ ତ ଯଦି ପାଖରେ ଲେମ୍ବୁ ପତ୍ର ହଉ କି ଲେମ୍ବୁ ହଉ କି ଆମର କମଳା ପତ୍ର ହେଉ ଏ ସେଗୁଡ଼ା ଯଦି ପକେଇକରି ପିଇବ ବଢ଼ିଆ ଶାନ୍ତି ଲାଗିବ। ତାପରେ ଆମର ଉପରେ ପୁଦିନା ପତ୍ର। ଆମର ପୁଦିନା ପତ୍ର ବି ପକାଇ ପାରିବ।
ହଁ।
ପକେଇ ପି ଭଲ ଶାନ୍ତି ଲାଗେ ବଢ଼ିଆ ମଜା ଲାଗେ ସେଥିରେ ଆଉ ହୁଁ ଆଉ ଯେହେତୁ ଆମର ଏବେ ଖରା ସିଜନ୍ ଚାଲିଛି ତ ଆମ୍ବ ଆସେ ତ ସେଇଥିରେ ବି ମୁଁ ସେକ୍ ବନେଇଦିଏ କେବେ କେବେ।
ହୁଁ ହୁଁ।
ଏମିତି କିଛି ଆଉ। ଆଉ ବାକି ଆଇସ୍କ୍ରିମ ତ ମାନେ ଯୁଆଡେ ବି ବାହାରୁ ହେଇଗଲା ମାନେ ପରମାନେଣ୍ଟ ଯେ ଆଇସ୍କ୍ରିମ ଯାହା ବି ଆଇସ୍କ୍ରିମ। କୁଆଡ଼େ ବି ଯାଉ ଫାଷ୍ଟ ଆଇମ୍ କ୍ରିମ୍ ଦେନ୍ ଅଲଗା ତମେ ବାହାରିବ ଏଇ ଖରାଦିନ ଗଲେ କଣ କଣ ଖାଅ।
ମୁଁ ତ ବାହାରକୁ ଫାଷ୍ଟ ଖରା ଦିନ ଗଲେ ଆଇସ୍କ୍ରିମ ହିଁ ଖାଏ ମୁଁ ଥଣ୍ଡା ପାଣି ବି ଆଉ
କୋଉ କୋଉ ଜାଗାରୁ କୋଉ କୋଉ ଜାଗାରେ ମାନେ ଆମର ଢଙ୍କ ତୋରାଣି କରିକି ଦେଇଥାନ୍ତି ବି। ମାନେ ଯେହେତୁ ଖରା ଅଧିକ ହେଉଛି ତ ଡ଼ଙ୍କର ତରାଣୀ ଦେଇଥାନ୍ତି ବାକି
ଦହି ପାଣି କରିକି ଦେଇଥାନ୍ତି ଆଉ ମିଶ୍ରୀପଣା ଦେଇଥାନ୍ତି।
ହଁ ଚହ୍ଲା ପାଣି ବି ଦେଇଥାନ୍ତି ଦେଇଥାନ୍ତି ଏମିତି କିଛି ବାହାର ଜିନିଷ। ସେମାନେ ସେ ମଙ୍ଗଳ ଏଗୁଡା କହିବାକୁ ଗଲେ ମଙ୍ଗଳକାରାର ମାନେ ଯହା ହଉ ପାଣି ମାନେ ଗୋଟେ ଗୋଟେ ଏବେ କଣ ଖରା ଖରା ଅଧିକ ହେଉଛି ତ ଲୋକମାନେ ଯେତିକି ଦ ଦୋକାନ ବି ବନ୍ଦ କରିଦେଲୁନୁ ଯେହେତୁ ଖରା ଅଧିକ ହଉଛି ଲୋକମାନଙ୍କର ଦେଶ ଦରକାର ନା। ଦେହ ଖରାପ ବି ହେଇଯିବ ତ ସେଥିପାଇଁ ଏଗୁଡ଼ା ଖରା ଟାଇମ୍ ରେ ଦେବା ଦରକାର ଆ ବାକି ନିଜ ନିଜ ଗାଁ ରେ ଗୋଟେ ଜଳଚତ୍ର ଦେବା ଦରକାର। ଯେ ଯଉ ବି ମଣିଷ ଯିବା ଆସିବା କରିବା ଟାଇମ ରେ ଯଦି ତାଙ୍କୁ ଶୋଷ ହୁଏକି ଅଧିକ ମାନେ ଏବେ କହିବାକୁ ଗଲେ ଅଧିକ ମାନେ ଖରା ଯେତିକି ହଉଛି ଗଛ ପତ୍ର ବି ନାହିଁ।
ହୁଁ।
ତ ସେଇ ଜାଗା ଜାଗାରେ କରିବା ଦରକାର ଜଳଛତ୍ର।
ହଁ।
ଦୂର ଦୂର ଜାଗା ମାନେ ଯଉ ବାଇକ୍ କିି କୁଆଡ଼େ କି ଯାଆନ୍ତି ତ ଶୋଷ ତ ହେବ ନା ଯେହେତୁ ଖରା ହେଉଛି।
ହଁ।
ଏଗୁଡ଼ାକ କରିବା ଦରକାର ତମର ଜଳଛତ୍ର ହେଇଛି ଗାଁରେ।
ହଁ ଆମ ଗାଁରେ ଛକ ଛକ ଗୁଡିକରେ ଜଳଛତ୍ର ଅଛି ଖରା ପାଇଁ ହିଁ।
ଠିକ୍ ଅଛି ତ ଟାଇମ୍ ହେଇଗଲାଣି ରଖୁଛି।
ହଁ।